ବସଛି ଘରେ ପଢ଼ୁଛି ଟିକେ, ହୁଁ,
ହ୍ୟାଲୋ,
ହଁ,
ହଁ ମୁଁ କହିଲି ସେ ସାତ ଜଣଙ୍କ ଭିତରୁ ଦି ଜଣ ଯିବେନି ସେ ଯୋଉ ବୁଢା ଦି ଜଣ,
ଆଚ୍ଛା-ଆଚ୍ଛା କାହିଁକି?
ଯିବେନି ସେ ମନା କରିଥିଲା ବୋଇଲେ ଆମେ ଯିବୁନୁ ଆଉ, ମନା କରିଥିଲେ ତାମାନେ ଆମେ ଅଳ୍ପ୍,
ଏବେ ଲାଷ୍ଟ ମୁମେଣ୍ଟରେ ତ ଟିକେ-ଟିକେ କ୍ୟାନସଲ ତ କଲେ ମାନେ ଫୁଲ ପଇସା ଆସିବନି,
ମାନେ କରିଦେଇଛ ଟିକେଟେ?
ଟିକଟ ତ କେତେବେଳୁ କରିସରିଲିଣି କେବେଠୁ,
ଏହେ କଁ କରିବା ତାହେଲେ ଏଇନା?
ନହେଲେ ଆଉ ଦୁଇ ଜଣ କାହାକୁ ଏକ୍ସଟ୍ରା ଡାକ,
ଏକ୍ସଟ୍ରା ଯାହାକୁ ଅଛନ୍ତି ଦି ଜଣ ଯେ ମନା କରିବେନି, କିନ୍ତୁ ସେମାନେ ଭଲ ଲୋକ ନୁହନ୍ତି,
କଣ?
ଅଛନ୍ତି ଦି ଜଣ ସେମାନେ ମନା କରିବେନି କିଣୁ ସେମାନେ ଏତେ ଭଲ ଲୋକ ନୁହନ୍ତି।
ଭଲ ଲୋକ ନୁହନ୍ତି ମାନେ?
ହୁଁ, ତାଙ୍କର ବିହେଭିୟର ଟିକେ ଠିକ୍ ନାହିଁ। କଥାବାର୍ତ୍ତା କଣ ହେଲା। ଏମିତି ତାଙ୍କର ବିହେଭିୟର ଠିକ ନାହିଁ।
କଣ ଦିଟା ଟିକେ ଲସ୍ ହେଇଯିବ ନା କିନ୍ତୁ ହଜାର ହଜାର ଟଙ୍କାର ଲସ୍ ହବ।
ଓଁ ହେ। କଣ କରୀଆ? ମୁଁ ବି ଏଇୟା କହୁଛି ନାଇଁ ନାଇଁ ଟିକେଟେ ବୁକିଙ୍ଗ ସିରିଲାଣି ତମେ ଚାଲ ଚାଲ ବୋଲି। ମନା କରୁଛନ୍ତି କୁହୁ ଛନ୍ତି ନାଇଁ ଯିବାନି ଏମିତି କହୁଅନ୍ତି।
ହୁଁ।
ସେ କଣ କରିବା ଗୋଟେ? କଣ ଗୋଟେ ଫ୍ଳାନିଙ୍ଗ ଗୋଟେ ଭାବ କେମିତି କଣ କ୍ୟାନସଲ କରିହବ?
କ୍ୟାନସଲ ଆକଚୁଆଲି ତାଙ୍କର ଆଇଆସିଡ଼ିଏସ ରେ ଗାଇଡ ଲାଇନ ଦେଇ ଦେଇଛି। କାହିନା ବୁକିଂ କଲା ବେଳକୁ କି ତମେ କ୍ୟାନସଲ ସେମତି କରିପାରିବନି। ନା। କାଟିବ ଯଦି ବି ତମକୁ ମାନେ ମାନେ ମାତ୍ର ଦଶ ପରସେଣ୍ଟ କି ପନ୍ଦର ପରସେଣ୍ଟ ମିଳିବ ପଇସା। ମାନେ ଯଦିମୂଁ ଦି ହଜାର ଟଙ୍କା ଦେଇ କାଟିଛିି ମତେ ମାତ୍ର ଦୁଇଶହ ତିନିଶହ ଟଙ୍କା ମିଳିବ।
ଏ କିଛି ବି ଲାଭ ନାହିଁ ଏତେ ପଇସା ସବୁତକରେ ପଳେଇଲା ରେଲୱେ କତିକି।
ହୁଁ। ସେଥିପାଇଁ କହୁଛି ଆଉ ଗୋଟେ ଡାକ।
କାହାକୁ ଡାକିଆ? ଅଛନ୍ତି ଯେ କିନ୍ତୁ ତାଙ୍କୁ ଟିକେ ମାନେ ଦାୟିତ୍ଵ ରଖିବାକୁ ପଡିବ। ସିଏ ଆଚୁଆଲି ଟିକେ ଉଁ, ନିଶା ଫିସା ଦେଇକି ବି କରନ୍ତି ସେମାନେ। ବୁଝିହଛିତ? କଣ କହୁଛୁ ତାଙ୍କୁ କହିବି?
ନାଇଁ ଆଚୁଆଲି ଆମର ଲସ୍ ହେଇଯିବ ନା ବୁଝିପାରୁଛ। ସେଥିପାଇଁ କାହାକୁ ଟିକେ ଦେଖ?
ତ, ତମର ସେପଟୁ ତମର ସେପୁଟ ଆ କେହିନାହାଁନ୍ତି? ତମର ସେପଟୁ କାହାକୁ ନହନେ ଦେଖୁନୁ। ଓହ ସେମାନେ ବି କହିବେ ନା ଏମାନେ ବୁଲାବୁଲି କରୁସନ୍ତି ଇଏ କରୁସନ୍ତି।
ଅଫିସ ଟା ବି ଗୁଡା କଣ ଭଲକି ମୋ ସାଙ୍ଗସାଥି ବୋଲି କିଛି, ଆମର ଏ ଯୋଉ ରା ରାକେଶ ଭାଇନା ଆଉ ଚିକୁୁ ଭାଇନା ଙ୍କୁ ଏଟା ପଚାରୁନ। ସେମାନେ ତ ଦି ଜଣ ଦୂରରେ ରହୁଛନ୍ତି ଯେ ତାଙ୍କୁ ପଚାର।
ହଁ ହଁ। ସେମାନଙ୍କ ସହିତ କଥା ହେଲେ ହବ। ଟିକେ ହୋଲଡ ରେ ଥାଅ। ମୁଁ ତାଙ୍କସହିତ କଥା ହେଇଯାଇକି ତମକୁ କହୁଛି।
ହଁ ହଁ ହଁ। ହଉ ହଉ। ତାଙ୍କ ପାଇଁ ସୁବିଧା ବି ଆମେ କରିଦେବା।
ହାଲୋ।
ହଁ।
ହଁ ଆରେ ସେମାନେ ଦି ଜଣ ରାଜି ଅଛନ୍ତି ଯିବେ ବୋଲି କହୁଚନ୍ତି?
ଆଉ ତାହେଲେ ଭଲ ହେଲା ଆଉ ଆମର ପ୍ରୋବ୍ଲେମ ଆଉ କିଛି ନାହିଁ। ସେମାନେ ପୁରା ରହିବେ ସପ୍ତାହେ କହିଦେଇଚ ତ ତାଙ୍କୁ। ସପ୍ତାହେ ଟାଇମି କହିଦେଇଛୁ ତ ତାଙ୍କୁ।
ହଁ ହଁ।
ହଁ ତାହେଲେ ଆଉ କଣଉ ପ୍ରୋବ୍ଲେମ୍ ନାହିଁ କିଛି ଭଲ ହେଲା ଆମ ପାଇଁ ସୁବିଧା ଗୋଟେ ହେଲା ନା। ବୁଝୁଛ ସୁବିଧା ହେଲା।
ହ୍ୟାଲୋ।
ହଁ ହ୍ୟାଲୋ।
ହୁଁ, ତା ମାନେ ସେ ଦି ଜଣଙ୍କୁ ମନା କରିଦେଲେ ଏପଟେ ଏ ଦି ଜଣ ପସିଗଲେ ଆଉ କଣ। ଆଁ,
କଣ କହୁଛନ୍ତି?
ମୁଁ କହିଲି ସେପଟେ ସେମାନେ ଦି ଜଣ ଯୋଉ ପଳେଇଲେ ତାଙ୍କ ଜାଗାରେ ଏମାନେ ମିଶିଗଲେ ଗୋଟେ ଦୃଷ୍ଟିରୁ ଭଲ ହେଲା ଆଉ।
ହୁଁ, ଆଉ ସୁବିଧା ହେଲା ଆମକୁ ନା।
ହଁ ସୁବିଧା ହେଲା ଭଲ ହେଲା।
ହୁଁ, ହୁଁ।
ଆଉ ଖିଆପିଆ ସଇଲାଇଁ?
ଏଇ ଆମର କଣ କର୍ପୋରେଟ୍ ଚାକିରି ଆଉ କଣ ଖିଆ ପିଇବା କଥା ପୁଚାରୁଚ କହିଲ? ସେଇ କଣ ଅଫିସ୍ ରେ ଆମର ଟିକେ କ୍ଷୀରକୁ ମୁସଲି ଟିକେ ଦେଇଛନ୍ତି ସେଇଆ କୁ ଖାଇବା କଥା।
ଆଚ୍ଛା ତାମାନେ ଆଜି ସନ୍ଧ୍ୟାବେଳେ ଫାଇନାଲ୍ ତ ଯିବା କେଶରୀ?
ଅଁ, ହଁ ଆସା ଆମର ସନ୍ଧ୍ୟାବେଳେ ଫାଇନାଲ୍ ଅଛି ଆଉ।